ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ କେମିତି ଅଛନ୍ତି?
ମଲାଛିୀ।
ଓହୋ ଆଉ କଣ କରୁଥିଲେ?
ନାଇଁ ବର୍ତ୍ତମାନ ଟିକେ ନିୁଜ ପେପର ପଡା ଚାଲିଥିଲା
ଆଚ୍ଛା ନିୁଜ ପେପର ପଢୁଛନ୍ତି
ହ ହ ଆଉ କଣ କା ପରେ?
ମୁଁ ତ ଏବେ ଟିକେ ଅଫିସ କାମରେ ଥିଲି ଟିକେ ଏବେ ଫ୍ରି ଅଛି? ହୁଁ ଆଉ କଣ ନ୍ୟୁଜ୍ ପେପରରେ ପଢିଲେ ଆପଣ ଆଜିର କଣ? ମାନେ ପ୍ରମୁଖ ନ୍ୟୁଜ।
ନା ଗୋଟେ ଏଟା ଏକ ଗୋଟେ। ପୁରୁଣା ନ୍ୟୁଜ୍ ପେପର ଟା ପଢୁଛି ରିସେଣ୍ଟ ନାଇଁ ବହୁତ ପୁରୁଣା।
କତା
ବହୁତ ସାରା। ଆମ ଲୋକାଲ୍ ଏଇଟା ବହୁତ ସାରା ରୋଡ଼ ଆକ୍ସିଡେଣ୍ଟ ବିଷୟରେ ଲେଖା ହେଇଛି।
ଓ ହୋ ହୋ ହଁ ହଁ।
ତ ଆପଣ ମାନେ ଆପଣ କଣ ଭାବୁଛନ୍ତି ଯେ ବର୍ତ୍ତମାନର ଯୋଉ ରୋଡ଼ ଆକ୍ସିଡେଣ୍ଟ ସବୁ ହେଉଛି। ଏହାର ପ୍ରମୁଖ କାରଣ କଣ ହେଇପାରେ?
ଉଁ ପ୍ରମୁଖ କାରଣ ଦେଖିବା ଯଦି ଆମର ତ ଯୋଉମାନେ ବି ଚଲାଉଛନ୍ତି ଗାଡ଼ି। ସେମାନେ ଧ୍ୟାନ ଦଉନାହାନ୍ତି। ଅଧିକା ସ୍ପିଡରେ ଚଲାଉଛନ୍ତି। ଆଉ କିଛିଟା ରୋଡ଼ ର ବି ଇଏରେ ରହୁଛି ଯୋଉଟା କି ଖାଲ ଢିପ। ରହୁଛି ରୋଡ଼ ମଣ୍ଟେନାନ୍ସ କରାହଉନି ଭଲସେ ସେଟା ବି ମଧ୍ୟ ଗୋଟେ କାରଣ। ତାପରେ ଅତ୍ୟଧିକ ସ୍ପିଡ ତ ସେଟା ଗୋଟେ ପ୍ରମୁଖ କାରଣ ଆଉ ମୁଁ ମୋବାଇଲ ମଧ୍ୟ ବ୍ୟବହାର। କରୁଛନ୍ତି ଜଣେ ଜଣେ ଚଲେଇବା ବେଳେ।
ମାନେ ମୋବାଇଲ କଥା ହଉଛନ୍ତି ଚଉଛନ୍ତି ସେଇଟା।
ହଁ ସେଇଟା ଗୋଟେ କାରଣ। ଆଉ ଆପଣଙ୍କୁ କଣ ଲାଗୁଛି?
ଏଇଗୁଡା ହିଁ ତ ପ୍ରମୁଖ କାରଣ ଆଉ।
ହ
ନିଶା ଦ୍ରବ୍ୟ ପାନ କରି ଚଲେଇବା।
ହୁଁ ହୁଁ ହୁଁ ସେଇଟା ବି ଗୋଟେ।
କଣ୍ଟ୍ରୋଲ ବାହାରକୁ ପଳେଇବ।
ହଁ।
ଦୁଇ ରୁ କେତେଜଣ ପ୍ରପର୍ ରବିବାରର ନିୟମ ବି ଜାଣିନାହାନ୍ତି।
ହଁ।
ତ ସେଇଟା ବି ଗୋଟେ ବଡ ସମସ୍ୟା ରହୁଛି। ଇଣ୍ଡିକେଟର ବ୍ୟବହାର ଜା-ଜାଣିଥିଲେ ମଧ୍ୟ ବ୍ୟବହାର କର ନାହାଁନ୍ତି।
ହଁ ମାନେ ଇଣ୍ଡିକେଟର ନ ଦେଇକି ମଧ୍ୟ ଗାଡ଼ି
ଇଣ୍ଡିକେଟର ନ ଦେଖେଇ କି ସେମାନେ ବୁଲିବାକୁ ଗାଡି ଦେଖି ଦେଖି ଗୋଟେ ସେଇଟା ଆଖିରେ ଦେଖି। ମାନେ ପରସ୍ପର ଭିତରେ ଭରସା ଗୋଟେ ମୁଁ ବୁଲେଇଦେବି। ଆଉ ପଛ
ହ ହଁ ସେମତି ତ ହଉଚି ଆଉ କିନ୍ତୁ ଦେଖିଲା ବେଳକୁ ପଛରୁ କିଏ ଯଦି ଗାଡି ଆସୁଥିବ। ମାଡ ହଉଚି ଆଉ ଦୁର୍ଘଟଣା ହଉଛି ଆଉ। ଆଉ ଗୋଟେ ଜିନିଷ ଟ୍ରାଫିକ ନିୟମ କି ମଧ୍ୟ ମାନୁନାହାନ୍ତି ବହୁତ ଜାଗାରେ।
ହଁ ମାନେ ମାନେ ଯୋଉ ଏବେ ଏବେ ଯଦି ଦେଖିବା ଯେ ଆମ ଅଞ୍ଚଳରୁ ମଧ୍ୟ ଯଦି ଯେକୌଣସି ଅଞ୍ଚଳ ଯଦି ଗୋଟେ ଗୋଲେଇ ଛକ ଅଛି ଲୋକ ସେପଟୁ ମାନେ ପୁରା ରାଉଣ୍ଡ ରେ ବୁଲିକି ନିୟମ ରେ ନ ଯାଇକି ଯୋଉପଟେ ଯିବାକୁ ମାନେ ଅନୁ ଚିତ୍ ସେଇପଟେ ବୁଲିକି ଯା।
ହଁ ସଟକଟ ନେଇଯାଆନ୍ତି।
ସଟ୍ କଟ ନେଇଯାଆନ୍ତି। ଏଇଟା ବି ଗୋଟେ ଭାଉଲେସନ ନା ଟ୍ରାଫିକ ରୁଲସ ର।
ହଁ। ଟ୍ରାଫିକ ରୁଲକୁ ନ ମାନିବା ବି ଗୋଟେ କାରଣ ସେ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହବା।
ଆକ୍ସିଦେଣ୍ଟ ର ଗୋଟେ କାରଣ।
ହୁଁ।
ଆଉ ବେଳେ ବେଳେ ହଁ ହଁ।
ଆଉ ତାପରେ ଆମର ରହୁଚି ଯଉ ଗୋଟେ ଗୋଟେ ଘାଟି ଜାଗା କିମ୍ବା ବୁଲାଣି ଏମିତିଆ ଜାଗାରେ କଣ ନା ହର୍ନ କିମ୍ବା ଲାଇ ପାସ୍ ଲାଇଟ୍ ମାରିକିନା ରା ରାତି ରେ ବି ଯାଉଥିବ ଫାସ୍ ଲାଇଟ ମାରିକି ଯିବ ହଁ। କିନ୍ତୁ ସେଟା କରୁନାହାନ୍ତି।
ଆଉ ମାନେ ଜା ହଁ ମୁଁ ବି ଦେ ଖିଚି ବୋହୁତ ଜାଗାରେ ପାସାଇଡ୍ ର ବ୍ୟବହାର ବି ଯାଣିନାହାନ୍ତି କଣ ପାଇଁ ବ୍ୟବହାର କରାଯାଏ।
ହଁ ରାତିରେ କଣ ନା ମାନେ ପାଖରେ ଯଦି ଅ ଇଏ ଜାଗାରେ ଯାଉଥୁବ ଗହଳି ଜାଗାରେ ଯାଉଥିବେ କିମ୍ବା ଆ ଜନଗହଳି ଟିକେ ଥିବ। କୁ ସେଇ ଜାଗାରେ ଡିପର ମାରିକି ଯିବା କଥା ରାତିରେ କିନ୍ତୁ ସେ ତାକୁ ଜାଣି ପାରୁନାହାନ୍ତି ଲୋକମାନେ ଅପର ମାରିକି ଯାଉଛନ୍ତି। ତ ଆ-ଆଗରେ ବି ଯିଏ ଆସୁଥିବ ତାକୁ ବି ଭଲସେ ଦେଖାଯାଏନି ନା। ଆଖି ଝଲସି ଯାଏ ଆଖି ହୁଁ। ତ ସେଥି ସେ ବହୁତ ଗୋଟେ କାରଣ ରହୁଚି ଯୋଉ ଛୋଟ ଛୋଟ କାରଣ ଯୋଉ ଜୀବନ ହାନି ଘଟୁଛି।
ନିହାତି ନିହାତି ନିହାତି ଆଉ ଷ୍ଟାଣ୍ଡ ବି ଗୋଟେ କାରଣ ଗାଡ଼ି ଚଲାବେଳେ ଷ୍ଟାଣ୍ଡଲାଇଟ୍ ବାହାରି ଯାଉଛି।
ହୁଁ ହୁଁ।
ପ୍ରତ୍ୟେକ ଦିନ ଦେଖାଇବା ବହୁତସାର ଷ୍ଟାଣ୍ଡ।
ହୁଁ। ଆଉ କଣ ନା ମାନେ, ଆମେ କଣ ଗାଡି ଟାକୁ ଗୋଟେ ଗାଡି ଭଳିଆ ଦେଖୁନୁ ମାନେ ଗାଡି ହଁ ବ୍ୟବହାର କରୁଛୁ କରୁଛୁ କିନ୍ତୁ ତାର ଯୋଉ ଯତ୍ନଟା ନବା କଥା, କେତେବେଳେ ଅର୍ ତାର ଇଞ୍ ର ତେଲ ଚେନ୍ କରିବା।
ଓ ହୋ।
ବ୍ରେକ୍ ଠିକ୍ ଅଛିକି ନାଇଁ ଦେଖିବା, ହର୍ନ୍ ବାଜୁଚିକି ନାଇଁ? ଲାଇଟ୍ ଜଳୁଚି ନା ନାଇଁ ଏ ସବୁ ଜିନିଷ କୁ ଆମେ ଯଦି ଭଲ ଭାବରେ ଦେଖା ରଖା ଯତ୍ନ ନେବା, ତାହେଲେ ଗାଡି ମଧ୍ୟ ଆମ ପାଇଁ ଗୋଟେ ଜ୍ଞାନ ହିସା ତାପରେ, ବ୍ୟବହାର ହେଇପାରିବ ନହେଲେ ହୁଁ ଏଇଟା, ବି ଗୋଟେ କାରଣ ନା ଯଦି ଏମିତି ଯାଉଥିବ ରାସ୍ତାରେ ବ୍ରେକ୍ ଧରୁନ ହଠାତ୍ ବ୍ରେକ୍ ମାରିବାକୁଥିବ ତ ପୁରୁଣା ଟାୟାର ଯଦି ଘଷି ହେଇ ହେଇ ପୁରା ସମାନ ହେଇଯାଇଥାଏ ବେଳେ ବେଳେ। ତ ଚକା ସ୍ଲିପ୍ କରେ।
ହୁଁ ହୁଁ।
ବର୍ଷା ଦିନରେ ଏଇଟା ବହୁତ ବେଶୀ ହୁଏ, ଏମିତି ଚ
ବହୁତ ବହୁତ ବହୁତ ବହୁତ। ଆଉ ବର୍ଷା ଦିନେ ପୁଣି ଚକ ସରିଯାଇଥିବ, ପୁଣି ସ୍କୁଟି ହେଇଥିବ ମାନେ ଆପଣ ଭାବି ଦିଅନ୍ତୁ ଯେ ନାଇଣ୍ଟ ନାଇନି ପର୍ସେଣ୍ଟ ଏକ୍ସିଡେଣ୍ଟ ହବାର ଚାଞ୍ଚେସ ଅଛି।
ହଁ ସେଇଟା ହୁଏ ସେମିତି। ଆଉ ଆଉ କଣ ଭାଇ ନିୟୁଜୁ ଥିଲା, ସେଥିରେ ନିୟୁଜୁ ପେପର ଆପଣଙ୍କର
ଏଥିରେ ଆଉ ଗୋଟେ ନିୟୁଜୁ ଥିଲା, ଏଇ ପାଣିପାଗକୁ ନେଇକି ଗୋଟେ ନିୟୁଜୁ ଟେ ଥିଲା। ଯେ ପ୍ରକୃତରେ ମୁଁ ଘର ସଫା କରୁଥିଲି।
ଆଚ୍ଛା।
ମାନେ ଗୋଟେ ପେପର ଟେ ତଳେ ପଡିଥିଲା ତାକୁ ଗୋଟେଇକି ଦେଖ ଦେଖିଲି ମାନେଇଏ କଣ ଲେଖା ହେଇଛି ପଢିଆ ଆଉ। ମାନେ ଏମିତି ଖାଲି ବସିଥିଲି ତାପରେ, ଦେଖିଲି କଣ ଲେଖା ହେଇଛି ଏକ୍ସିଡେଣ୍ଟ ର ଯୋଉ ଚିତ୍ର କଣ ରହିଛି?
ଆଛା।
ଆଉ ସେ କ୍ଲାଇମେଟ ଚେ ଚିତ୍ର ହେଇଛି କ୍ଲାଇମେଟ ଚେଞ୍ଜ ତ ମାନେ ଗୋଟେ ବହୁତ ବଡ ସମସ୍ୟା ଆମର ବର୍ତ୍ତମାନ ଆଉ।
ହଁ, ପରିବେଶ ପରିବର୍ତ୍ତନ ଯୋଉ ଭଳିଆ ହଉଛି। ମାନେ କେ କେତେବେଳେ ବର୍ଷା ହଉଛି, କେତେବେଳେ ଖରା ହଉଛି, କିଛି ଜଣା ପଡୁନି।
କିଛି ଜଣାପଡୁନି।
ଗଛ ଯୋଉ ରେଟ ରେ କାଟୁଛୁ ଆମେ ତାପରେ, ଗଛଲ ନ ଲଗେଇବା ର ରିବୁ ଆମର ପରିଣାମ ଏଇଟା।
ହଁ, ହଁ, ହ।
ଦିନକୁ ଦିନ ଲୋକ ସଂଖ୍ୟା ବଢିବା ଯେତିକି ବଢୁଛି, ଆମର କଣ ଗୋଟେ ଥାଏ ନା, ମାନେ ଯଦି ପୃଥିବୀରେ ଲକ୍ଷେ, କୋଟି ଗଛ ଥିବ ତାହେଲେ, ଆମର ଜଣଙ୍କ ପ୍ରତି ସେତିକି ଗଛ ରହୁଛି ନା, ନାଇଁ, ମାନେ ଆମେ ଯେ ଏତିକି ଜୀବନ ସାର ଭିତରେ ଅମ୍ଳଜାନ ସଂଗହ ନଉଛୁ, ଆମର ଏଇ ଅ ଯୋଉ ପରିବେଶ ତ ସେଟାକୁ କିଏ ଦଉଛି? ଗଛ ହିଁ ଦଉଛି। ତ ସେତିକି ଗଛ ଅଛି ନା ନାଇଁ, ମା ନା, ଆମ ପାଇଁ, ମାନେ ଜଣଙ୍କ ପ୍ରତି ସେତିକି ଗଛ ଅଛି, ନା, ନାଇଁ, ଯିଏକି ଜୀବନ ସାରା ଅମ୍ଳଜାନ ଦେଇପାରିବ। ଆମୁ, ତ ସେଇଟା ଯଦି ଦେଖିବା, ଦିନକୁ ଦିନ ସେଇ ନମ୍ବର ଟା ସଂଖ୍ୟା ଟା କମି କମି ଯାଉଛି, ତ ଗଲା ଆଉ ବର୍ଷ ସେଇଟା ବୋଧେ କେତେ, ତି ତିରିଶ କି, ଚାଳିଶ ଥିଲା ବୋଧେ? ବର୍ତ୍ତମାନ ସମୟରେ ସେଟା ଅଠେଇଶ ଆଡକୁ କମିଯାଇଛି, ଏମିତି କଣ ହେଇଛି ଗୋଟେ, ତ ସେ, ସେଟା ପ୍ରତି ଦୃଷ୍ ଷ୍ଟି, ଦବା ଦରକାର, ଆଉ ଗଛ ମଧ୍ୟ ଲଗେଇବା କଥା ଆମକୁ।
ହଁ, ଆମେ ଆଉ ଗୋଟେ ଜିନିଷ କରିପାରିବା, ଯେ ଖାଲି ଗଛ ତ ଲଗେଇ, ମାନେ ବର୍ତ୍ତମାନ କଣ?
ହଁ।
ମାନେ ନିଜର ବ୍ୟକ୍ତିଙ୍କ ଲାଭ ପାଇଁ ଗଛ ରହୁଛି, ଯେମିତି କିି କାଜୁ ଫାର୍ମ ଲଗେଇବ, ଆଉ ଆମ୍ବ ମାଛ ଲଗେଇବ, ଏଇଗୁଡା ବେଶୀ କାମ ଦବନି ଗଛ। ଲଗେଇବ, ଏଗୁଡା ଲଗେଇଲେ କାର୍ବନ ଡାଇଅକ୍ସାଇଡ ଟାପ ହେଇପାରିବ।
ହଁ, ହଁ, ନାଇ ସେଟା ତ ପୃ, ପୃଥିବୀରେ ଦେଖିବାକୁ ଗଲେ, ଗୋଟେ ହିଁ ଯିବ, ଯିଏ କିି ବାହାରୁ ଅଙ୍ଗାର କମ୍ଳ ନେଇକି, ଆମକୁ ଅକ୍ସିଜେନ ଦିଏ। ଆ ତ, ଆଉ କଣ ହୁଏ, ନା ମାନେ ନା, ଆମେ ହଁ, ମାନେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ କିମ୍ବା, ବାହାରେ କାହାକୁ ପେପର ନିୁଉଜ ପେପର ବାହାର କରିବା ପାଇଁ ଆମେ ଗଛ ଲଗେଇ ଦଉ, କିନ୍ତୁ କଣ ହୁଏନା ସେ ଟାକୁ ଆ ଯତ୍ନ ନଉନ କେବେ, ତ ଯତ୍ନ ନନେଲେ କଣ ହୁଏ ନା ମାନେ ସେ ଗଛର ଯେତିକି ମାନେ ବଢିଥାନ୍ତା, ଆଗକୁ କୁ ବଡ ହେଇକି ନା ପୁଣି ଆମକୁ ସାହାଯ୍ୟ କରିଥାନ୍ତା, ସେଇଟା ଆମେ ଖାଲି ଜଷ୍ଟ ବାହାରକୁ ଦେଖାଣିଆ ଇଏରେ କରିକିନା ଲଗେଇ ଦଉଛେ, ସେଟା ଗଛ ଟା
ହୁଁ, ହୁଁ, ହୁଁ। ଆଉ ଯେତିକି, ଆଉ ଯେତିକି ଲଗଉଚେ ତାଠୁ ଅଧିକ କାଟୁଛି।
ହଁ, ସେଇଟା ତ ସତ କଥା।
ଆଉ ସେଇଟା ବି ଗୋଟେ ବହୁତ ବଡ, ଆଉ ଦେଖି ଥିବେ, ମାନେ ମାନେ ପ୍ରାୟ ସବୁଆଡେ ଯୋଉ ଛକ ଏରିଆ ମେଡିକାଲ ଏରିଆ, ବଡ ବଡ ସବୁ ଥାନ୍ତି ସେଗୁଡା ବି ସବୁ କାଟିଦଲେ।
ସେଇଟା ପରା ମାନେ, ଆମେ ଏ ଯାହା ବି ଉନ୍ନତି ମୂଳକ କାର୍ଯ୍ୟ ପାଇଁ କରୁଚୁ ରାସ୍ତା ପାଇଁ କଟା ହେଲା, କିମ୍ବା କୌଣସି ଜାଗାରେ ଘର କରିବା ପାଇଁ କାଟିଲେ କିମ୍ବା ହସ୍ପିଟାଲ କରିବା ପାଇଁ ସ୍କୁଲ କରିବା ପାଇଁ ଯାହାବି କାଟୁଚେ ତ ତ ତାର ଗୋ ଗୋଟେ ନିୟମ ରହିଛି ଯେ ଜଙ୍ଗଲ ବିଭାଗ ଦ୍ଵାରା ଆମ ପରିବେଶ ମନ୍ତ୍ରାଳୟ ଦ୍ଵାରା, ଯେତିକି ଗଛ କାଟୁଛି ତାର ଚାରି ଗୁଣ ପାଞ୍ଚ ଗୁଣ ଗଛ ଗୋଟେ ଜାଗାରେ ଲଗେଇବା କଥା।
କିନ୍ତୁ ସେଇଟା ପାଳନ ସମସ୍ତେ କରନ୍ତିନି।
ସେଟା କରନ୍ତିନି ହଁ।
ହୁଁ।
ସେଇଟା ବି ଗୋଟେ ବଡ ସମସ୍ୟା ରହୁଛି ଆଉ ମାନେ, ମଣିଷ ନିଜକୁ ଦୋଷୀ ବୋଲି ବି ଭାବୁନି
ହଁ।
ମାନେ ସେ ନିଜ ଅସୁବିଧା ପାଇଁ ଯେକୌଣସି ଗଛ ବି କାଟି ଦେଇପାରେ। କିଛି ତାକୁ କ୍ଷତି ଲାଗେନା।
ହୁଁ ହୁଁ ହୁଁ।
ମଣିସ ଏକ୍ଚୁଆଲି କରୋନା କୁ ରିଭାଇସ୍ କରିବା କଥା କରୋନା ରେ ଅସିକ୍ଜେନ ପାଇଁ ବୋଲି ଆମେ ବଞ୍ଚି ପାରୁ
ହଁ କରୋନା ଟାଇମ୍ ରେ ସେଟା ଜଣା ପଡୁଥିଲା ଅକ୍ସିଜେନ ର କେତେ ଇଏ ମହତ୍
କେତେ ମହତ୍ୱ କେତେ ଜଣାପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଫେର୍ ଫୁଲି ଆଉଥରେ ଆଉ କୋଟେ ଆଉ କୋଟେ ମହାମାରୀ ଆସି ଥିଲା ସିଏ ଆଉଥରେ ସଜାଗା ହବ
ହଁ ସେଇଟା ସେଥିପାଇଁ ଏବେଠୁ ହିଁ ସମୟ ଅଛି କରିବା କଥା।
ନିଶ୍ଚିତ ଆମେ ଗୋଟେ ଆମେ ଯୁବ ସମାଜ୍ ହିସାବ ରେ ଦାୟିତ୍ବ ନେବା ଆମେ ଗୋଟେ କ୍ଲାଇମେଟ୍ ପାଇଁ ନିଶ୍ଚିତ ଗୋଟେ ଭଲ କରିବା।
ଆଜ୍ଞା ଆଜ୍ଞା ଆଜ୍ଞା ଏଇ କଥାଟା ସମସ୍ତେ ବୁଝିଲେ ହିଁ ହବ ଆଉ। ଆଉ ଠିକ୍ ଅଛି ଭାଇ ସେଇଟାକୁ ହୁଁ ଧନ୍ୟବାଦ୍। ଧନ୍ୟବାଦ କଥା ହବା ଆୟା ଉପରେ ଆଉ ଥରେ ଆଜ୍ଞା।
ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଓକେ।